ଦିଦି ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କଣ କରୁଛନ୍ତି?
ହେ କଣ କରିବେ ରୁଟି କରୁଥିଲି।
ଆଜ୍ଞା। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ସମସ୍ତେ ଭଲ ଆଉ ଆଜି ନା ଆମ ପୁଅର ଟିକେ ଜନ୍ମ ନଥିଲା ତ ଆଉ କି ତନିଆ ଆସିଥିଲେ ରୁଟି କରୁଥିଲେ ତାଙ୍କ ପାଇଁ ଆଉ ପୁରୀ ତର କାରି ବି ହେଇଛି ଆଉ ସବୁ ଛୁଆ ଖାଇବେ କେକ୍ କାଟିବେ। ଆଉ ଛୁଆ ଖାଇବେ ସବୁ ଆଉ କୀର୍ତ୍ତନିଆ କହିଲେ ଆମେ ଟିକେ ପୁରୀ ଖାଇବୁନୁ। ଆମ ଦେହ ଅସୁସ୍ଥ ଅଛି ଆଉ ରୁଟି କିଛି କରିଦବ। ଆଉ ରୁଟି କିଛି କରିଦେଇଥିଲୁ ହଁ ରୁ ରୁଟି ଖାଉଛନ୍ତି ସବୁ ଛୁଆ ବୋହୂ ଛୁଆ ଆସିଛନ୍ତି। ଆଉ କଣ କରିବା ମୁଁ ଆଉ ତ ମୁଁ କୁ ନିମନ୍ତ୍ରଣ କରିପାରିଲିନି ଆଉ ବହୁତ ବ୍ୟ ସେତା ଭିତରେ ଆଉ କରିପାରିଲିନି ନିମନ୍ତ୍ରଣ। ହୁଁ ମନ ଟିକେ ଖରାପ କରିବେନି ଆଉ।
ଆଜ୍ଞା ହୋଊ ଠିକ ଅଛି ଏ ବର୍ଷ ନ କଲେ ଆର ବର୍ଷକୁ ନିହାତି ଭାବରେ କରିବି ମୁଁ ନିହାତି ଭାବରେ ଯାଇ
ନିଶ୍ଚୟ ନିଶ୍ଚୟ ହଁ। ଆଉ ହଁ ଆମ ଆପଣ ସବୁ କ କରୁ କୋଉଠି ସବ୍ ଚାକିରି ବାକିରି କରୁଛନ୍ତି ନା ଏମିତି ଘରେ ଅଛନ୍ତି।
ନାଇଁ ଘରେ ଏମିତି ଅଛି।
ହଁ ହଁ।
ହଉ ଚାକିରୀ ବାକିରି କିଛି କରିନି ଭାବୁଛି କଣ ଟିକ କରିବି ଭାବୁଛି।
ହଁ। ଆଉ କଣ କୁହ କଣ ଜଳଖିଆ ପତ୍ର କରିଥିଲେ ନା ନାଇଁ।
ହଁ ଜଳଖିଆ ଖାଇଥିଲି ଯୋଉ ବରା ବୁଟ ଜୋ ବରା ଜାଣିଥିବେ।
ହଁ ହଁ।
ଆଜ୍ଞା ବରା ଆଉ ସେ ଘୁଗୁନି।
ଉଁ ହୁଁ।
ଏମତି ସବୁ ଖାଏ।
ଓହୋ ନା ନା ମତେ ଗ ସିଙ୍ଗଅ ହଁ ମତେ ସିଙ୍ଗଡା ଖାଇବାକୁ ବହୁତ ଭଲ ଲାଗେ ଜାଣିଚ ନା। ଯେବେବି ଆସିବ ମୋ ପାଇଁ ସିଙ୍ଗଡା ନେଇକି ଆସିବ। କାହିଁ କଣ ଚୁପ ରହିଗଲେ।
ଆଜ୍ଞା କୁହନ୍ତୁ।
ନାଇଁ ମୁଁ କହିଲି କଣ ଚୁପୁ ରଇଗଲେ ମୁଁ
ନାଇଁ ନାଇଁ ନାଇଁ ନାଇଁ ସେଥିପାଇଁ ନୁହଁ କୁହନ୍ତୁ।
ଉୁ ହୁଁ ମାଗିଲେଣି କଣ ସେଥିପାଇଁ ଆଉ ମତେ ସିଙ୍ଗଳା ବହୁତ ଭଲ ଲାଗେ ଆଉ ଏଇଠି ଲାଜ କରିବା କଥା ନୁହଁ ମୁଁ ମୋ ଇଚ୍ଛା ମତେ ଇଚ୍ଛା ଲାଗିଲା ମୁଁ ସେଥିପାଇଁ ତମକୁ କହିଦେଲି କିଛି ଖରାପ ଭାବିବେନି।
ନାଇଁ ଆପଣ ମୋ ଭଉଣୀ ଭଳି କଣ ପାଇଁ ଖରାପ ଭାବିବି। ଠିକ୍ ଅଛି ମୁଁ ଯେବେବି ଯିବି ଆପଣଙ୍କ ପାଇଁ ସିଙ୍ଗଡ଼ା ନି ହାତି ଭାବରେ ନେଇକି ଯିବି ଆଜ୍ଞା।
ହୁଁ।
ଆଉ ମତେ ବି ବହୁତ ସିଙ୍ଗଡା ଭଲ ଲାଗେ ହେଲେ ଜାଣିଥିବେ ପନିର ପନିର ସିଙ୍ଗଡ଼ା ଜାଣିଥିବେ?
ହଁ ହଁ କ୍ଷୀର ଛେନାରେ ହୁଏ।
ଭଲ ଲାଗେ ଆଜ୍ଞା।
ହୁଁ ହୁଁ ଆଉ ମୁଁ ଟିକେ କଲ୍ ଉଁ ହୁଁ କଥା ହେଇପାରୁନି ତମ ସାଙ୍ଗରେ ଯେତେବେଳେ ଆଉ ଏ ଘର କାମ ହଉଛି ଆଉ କଣ କରିବା ଏ କୁଟିଆ ମଣିଷ କିଛି ଘ ମାନେ ଘର ଏନେ ଘର ସାହାଯ୍ୟ କରିବ ଏଇନା ବ ର୍ଷା ହଉଛି ଏ ନା ଘର କାମ ହଉଛି ଭିତର ଆମ ଘର ହେଇଛି ଆଉ ହୁଁ ହୁଁ ଆଉ ଘର କାମ ହେଲା ଳକୁ ଆମ ଗୁହାଳରେ ହଉଛି ଗାଈଗୋରୁ ରହିବା ହଇରାଣ ହ ଚାଳ ଘର ଅଛି ଗୁହାଳ ଘ
ହୁଁ ଆମର ବି ଏବେ ଗୋଟେ ଘର ହଉଚି।
ନାଇଁ ନାଇଁ ଏଇ ଯୋଉ ତିନି ଦିନ ହେଲା ବର୍ଷା ଜୋର ହଉନି କି ଆମ ଗୁଆଳ ଟା ଭାଙ୍ଗି ଯାଇଛି ଆଉ କଣ କରିବେ ସେମିତି ବର୍ଷାରେ ବାପା ତାଙ୍କର ପାଲ ଫାଲ ବାଉଁଶ ଫାଉଁଶ ପୋତିିପାତିକି ପାଲ ପକେଇ ରିପେୟାରିଙ୍ଗ କରୁଛନ୍ତି, ସେଇଥିରେ ତାଙ୍କୁ ଟିକେ ଯ୍ୟ କରୁଛୁ ସମସ୍ତେ, ଆଉ-ଉ-ଉ ମୋ ସ୍ଵାମୀ ମୁଁ ବା ବୋଉ ଏମିତି ସବୁ ସାହାଯ୍ୟ କରୁଛୁ। କାହିଁ ନା ଯେହେତୁ ବର୍ଷା ନା ଜଣେ ତ ଏ କାମ କରିପାରିବେନି ନା।
ଆଜ୍ଞା ଆଜ୍ଞ୍
ସେଥିପାଇ ଟିକେ ସାହାଯ୍ୟ କରୁଚୁ ତାଙ୍କୁ।
ଆଜ୍ଞା।
ସେଥିପାଇଁ ମୁଁ କଲ୍ କରିପାରୁନି ଆଉ
ଉଁ ଆମର ବି ହଉଛି କଣ ପାଇଁ ନା ଆମର ବହୁତ ମାନେ ଗାଈ ଛେଳି ମେଣ୍ଢା ଆଉ ଏଇସବୁ ରଖିଛୁ ନା। ଏଇ ବର୍ଷା ପବନରେ ଆମର ବି ଆମ ଉପର ଯୋଉ
କହନ୍ତି କି ଘୁଷୁରୀ ମଇଁଷି ସେପଟେ ଅଛନ୍ତି ନା।
ନାଇଁ ମଇଁଷି ରଖୁ ଆମେ ଘୁଷୁରୀ ରଖୁନି ମଇଁଷି ବି ଆମର ଆଗେ ଥିଲା ମହିଷି ଆମର ଥିଲା ଏବେ, କିନ୍ତୁ ଆଗେ ଆମେ ଏବେ ବି କି ଦେଇଚୁ, ଆଗେ ରଖୁଥୁଲୁ ମହିଷି।
ଆପଣଙ୍କର ଚାଷ ବା ହୁଏ ଆପଣଙ୍କ ଚାଷ ହୁଏ ଆ ବଳଦ ଥିବ? ହଳ ହଳ ହଉଥିବ ଆଉ ଶଗ୍ ଆଗେ ଆଗ କାଳେ ଶଗଡ ଗାଡି ଥିଲା ଏବେ ଶଗଡ ଗାଡି ଅଛି ତମର?
ଆଜ୍ଞା ଆମର ଅଛି ଏବେ ବି କିନ୍ତୁ ମାନେ ସେଥିରେ କିଛି କାମ କରାଯାଉନି। ଏମିତି ରଇ ରଇ ସେଟା ପୁରା ଇ ଅକାମୀ ଭଳିଆ ହେଇଗଲାଣି।
ହୁଁ। ନା-ନା ଆମ ମାମୁଁ ଘର ଅଛି ଆମ ମାମୁଁ ଘର ସେପଟେ ସେଥିରେ ଗୋବର ବୁଅନ୍ତି। ଆଉ-ଉ-ଉ ବାଦାମୀ, ବାଦାମୀ ବୁହନ୍ତି ବିରି, କୋଳଥ ଏଇ ସବୁ ବୁହନ୍ତି ଅ ହଁ। ଆଉ ମାମୁଁ ଘର ଚାଷ ବି ହଉଛି-ଇ-ଇ ହଳ ଅଛି। ମାମୁଁ ଘର ଅଛି ସବୁ, ହଁ ମୋ ମାମୁଁ ଘର ସବୁ କିଛି ଅଛି। ଆଉ ଯେବେ ଗଲେ ଆମେ ସେ ବଳଦୁ
କରନ୍ତି।
ହଁ-ହଁ ମାମୁଁ ଘର ଚାଷବାସ କରନ୍ତି ଆଉ ହଁ ଯେବେ ବି ଯାଉ ସେ ଶଗଡ଼ ଗାଡି ଦେଖିଲେ ପୁରୁଣା କଥା ହେରା ମନେ ପଡିଯାଏ‌ ଆପଣଙ୍କର ବିଲ ଅଛି? ଆପଣଙ୍କର ବିଲ ଅ ଛି ତ ଅକ୍ଷୟ ତୃତୀୟା ହଉଥିବ ଅକ୍ଷୟ ତୃତୀୟାରେ ଜାଣ୍ ହଁ ଅକ୍ଷୟ ତୃ ତୀୟା, ଅକ୍ଷୟ ତୃତୀୟା ଜାଣିଥିବେ ଆମର-ଅ-ଅ-ଅ-ଅ-ଅ ସେଦିନ ଶୁଭ ଦିଆ ହେଇଥାଏ ର ଥର ହୁଁ ହୁଁ। ରଥ ଦିଆ ହେଇଥାଏ ସେଇ ଦିନ ଠାରୁ କୁହନ୍ତି ଗଛ ବୃଛ ଲାଗିବ ଏ କରିବ।
ଆଜ୍ଞା।
ସେଇ ଦିନ ଶୁଭ ଦେ, ସେଇ ଦିନ ଶୁଭ ଦିଆ ହେଇକି ରଥ କାମ ହୁଏ। ଆଉ, ଆଉ ଅନୁକୂଳ ବୋଲି ଗୋଟେ ଜିନିଷ ଜାଣିଥିବ ତ ଯେମିତି ଆମର ଅଦ୍ୟୁତ ଖଣ୍ଡେଇତଙ୍କର, ଆଉ ଆଉ ଅ-ଅ ସେମିତି ଆମର ଅନୁକୂଳ। ପଞ୍ଚ୍ ଶ୍ରୀପଞ୍ଚମୀ ଟାଇମ୍ ରେ ସେଇଟା ପଡେ ହୁଁ। ଆଁ ସେଥିରେ ଚକୁଳି ହୁଏ ଆଉ ଅକ୍ଷି ଯେ ମୁଠି ଚାଉଳ ଆମ ର-ଅ-ଅ-ଅ ଚାଉଳ କଦଳୀ ଗୁଡ ହେଲା ଏ ଜି ସେଇଟା ଭୋଗ ହୁଏ ଆଉ ରାତି ଚାରିଟା ରୁ ଉଠିକି ଭାଇ, ବାପା ଆଉ ସବୁ ଲୋକ
କୁହନ୍ତୁ ଆଜ୍ଞା।
ନାଇଁ ନାଇଁ ଅନୁକୂଳ ନେଇକି ଯାଆନ୍ତି ବିଲୁକୁ ଅନୁକୂଳ ଭୋଗ କରନ୍ତି ଭୋଗ କରିକି ଆସନ୍ତି ଆସିକିନା ଆମର ଯିଏ ଆମର ଚାରି ପାଞ୍ଚ ଘର ଆମେ କରୁ ସମେ ସେ କାହିଁକି ନା ଯିଏ ଅନୁକୂଳ କରିକି ଯାଇଥାଏ ସିଏ ଆଗେ ଖାଇବ ସମେସ୍ତେ ପି ହଁ ସମସ୍ତେ ପଠା ଆଣିକି ଦେବେ ଖାଇବା ପାଇଁ ତାପରେ ଗାଧୁଆ ଆ ସେମିତି ମଧ୍ୟାହ୍ନରେ ମଧ୍ୟାହ୍ନରେ ଯାହା ରୋଷେଇବାସ କରିଥିବେ ଆଗେ ଆଣି ସେ ଅନୁକୂଳ ଯିଏ ନେଇକି ଯାଇଥିବେ ତାଙ୍କ କଥିରେ ଆଗେ ଆଣିକି ଥୋଇବେ ଥୋଇଲା ପରେ ସେ ଖାଇସାଇଲା ପରେ ଆଉ ଦି ଆମର ଏମତି ପିଣ୍ଡ ଶ୍ରାଧ ରେ ଲୋକଙ୍କୁ ଡକାଯାଏ ସେନ୍ତି ଏ ଘର ସେ ଘର ସେ ଘର ଲୋକଙ୍କୁ ସବୁ ଡକାଯାଏ ଖାଇବା ସେ ଖାଇସାଇଲା ପରେ ଆମେ ଘର ଲୋକ ଖାଉ ଖାଇସାରିକି ଫୁଣି ସନ୍ଧ୍ୟା ବେଳକୁ ସେମିତି ଯାହା ବିି କର ତାଙ୍କୁ ଆଣି ଆଗେଇ ଦିଆହବ ସେ ଖାଇଲେ ଟୁ ସମସ୍ତେ ଖାଇବେ କିନ୍ତୁ ମଧ୍ୟାହ୍ନରେ ହେଟା ଭୋଜି ଟାଇପ ର ଆମର ଦିଆ ହୁଏ। ତମ ଆଡ଼େ ଏଇଟା ଅଛି?
ଆଜ୍ଞା ଅଛି କିନ୍ତୁ ମାନେ ଆଗେ ସବୁ ଏଇଟା ପାଳନ କରୁଥିଲେ ମାନେ ଏବେ ଆଉ କରୁନାହାଁନ୍ତି ବୋଧେ।
ହୁଁ ନା ଯେହେତୁ ଆମେ ଖଣ୍ଡାୟତ ନା ଅନୁକୂଳ ଆଉ ଅଖି ମୁଠି ନିହାତି ଭାବରେ ଥିବ।
କିଛି ପ୍ରୋବ୍ଲେମ ମାନେ ଅସୁବିଧା ହେଇଥିବାରୁ ସେଇଟା କରାଯାଉନି ଯେମିତି ଆମର ଏ ଆମର ଏଠି ଅଛି ଆ ଆପଣ ଜାଣିଥିବେ ବଢା ଯାଏ ସବୁ ବଢା କୁଢା
ହଁ ଦଶମୀ ଦଶ
ଆଜ୍ଞା ଆଜ୍ଞା ସେଇଟା ଆମଠି ନାହିଁ କାହିଁକି ନା ଆମର ଥରେ ମାନେ ଆଗରୁ ଥିଲା ଏ ପରମ୍ପରା ମାନେ ଦୀ ଦୀପ ଲଗେଇଥିଲା ବେଳେ ସେ ଦୀ ଆଉ ଟିକେ ଦୀପ ନେଇକି ସେ ଶଳିତା କୁ ନେଇକି ଜଣଙ୍କ ଘରେ ପକେଇ ଦେଇ ଥିଲେ ସେ ଘର ପୁରା ଜଳକି ମାନେ ସେମାନେ ବହୁତ ଲୋକ ବି ସେଠି ମରି ଯାଇଥିଲେ। ସେବେଠାରୁ ଆମର ଆଉ ଦଶମୀ ନାହିଁ।
ହଁ ହଁ ହଁ ସେଟା ଗୋଟେ ପୂର୍ବ ପୂର୍ବ ପୁରାତନରେ ରହିଆସିଚି ଯୋଉସା ବାରରେ ଯୋଉଟା କ୍ଷତି ହେଇଥାଏ ସେଇଟା ଆଉ କରାଯାଏନି ହଁ ହଁ ସେଇଟା ମୋ ଶାଶୁଘର ବି ଅଛି। ମୋ ଶାଶୁଘର ଅଛି କିଏ ଛୋଟ ବେଳେ ଜନ୍ମ ଦିନ ହଉଥିଲା ଗୋଟେ ବାଘ ଆସି କା ଛୁଆ କୁ ନେଇ ପଳେଇ ସେଇଦିନ ଠାରୁ ଆଉ ଜଘ୍ୟ ଯଉ ଜ ନ ଦିନ ହେଉନା ହେଉନାହିଁ। ଏବେ ସବୁ ଏବେ ସବୁ ଗୋଟେ ସୋ କରୁଛନ୍ତି ଛୁଆ ମାନେ ଏଇ ତାର ଅ ସେ କିଏ କଟା ହଉଚି ଟା ହଉଛି ଏମ ସବୁ ଆଉ ମୁଁ ତ ହେମିତି କିଛି କରେନି ଏ ପୁଅ ମଙ୍ଗଳା ମାହାକାଳ ମନ୍ଦିର ଏଇ ସବୁ ଗାଧେଇ ଦିଏ ଆଉ ମୋ ପୁଅ ନାଗି ହଁ ହଁ
ଆଜ୍ଞା ସେଥିପାଇଁ ଆମର ଅନୁକୂଳ ବି କିଛି ଅସୁବିଧା ଯୋଗୁ ଆଉ ଅନୁକୂଳ ବି କରାଯାଉ ନାହିଁ। ଆଜ୍ଞା।
ହଁ ହୋ। ଆଉ ଏବେ କଣ ଖାଇବାକୁ କରିବ ନା କରିବନି?
ଆଜ୍ଞା ହଁ ମା ମା ଧରିକି ରୁଟି କରୁଛନ୍ତି ଭଜା।
ଶ୍ରୀକୃଷ୍ଣ ଗୋବିନ୍ଦରେ ମରାର ହେ ନାଥ ନାରାୟଣ ହେ ବାସ। ଦେ ଆଜ୍ଞା ଏ ଭଜନ ଟା ଭଲ ଲାଗେନି।
ଆଜ୍ଞା ବହୁତ ମତେ ତ ବହୁତ ଭଲ ଲାଗେ ଭଜନ। ମତେ ବହୁତ ଭଲ ଲାଗେ ଆପଣ ବି ଗାଇଲେ ଆପଣଙ୍କ ସଵର ବିଟା ବହୁତ ସୁନ୍ଦର। ଆଉ
ଆଜ୍ଞା ନାଇଁ ନାଇଁ ମୁଁ ବୋ ମୁଁ ବୋ ଏମିତି ଆଲବମ ବି ବୋଲେ ମେ ଗୁଣ ଗୁଣ ହେଇି। ବୋଲେ ଆଉ ହିନ୍ଦୀ ତ କେତେଟ କେମତି ବି ହିନ୍ଦ ବୋ ନହେଲେ। ହଁ ଭଜନ ବେଶୀ ଟାଇମ କାହିଁକିନା ମୁଁ ଠାକୁରଙ୍କ ମଧ୍ୟରେ ବେଶୀ ହମା ପ୍ରାର୍ଥନା କରେ ଆଉ ଭଜନ ଫଜନ ଟିକେ ଟିକେ ଗୁଣୁ ଗୁଣୁ ହେଇଯାଏ ହଁ ଆଉ। ହଁ ହଁ ତାପରେ ଏବେ ବି ଗାଈ ଗଈବାକୁ ଆମର ଆଉ ସମୟ କାହିଁ। ଆଉ ସଂସାର ଭିତରେ ଛୋମାନେ ବ୍ୟସ୍ତତା ଏଇ ହେଇ କାମଟା କଲୁନ ମାଡା କି ହେଇ ବୋଉ ଏଠି ଆସି ଏକ କାମଟା ହେଇନି। ଉ ପିଲାମାନେ ଟା କି ବୋଉ କି ମାମା ଏଇ କାମ ଟା ହେଲାନି। କି କି ଏଇ ଜିନିଷ ଟା ମାମା ଦେଇଯାଏ ମା ଦେଇଯା ହଁ ଆଉ ବ୍ୟସ୍ତତା ଭିତରେ ଆଉ।
ସେଥିରେ ଆଉ କଣ କିଛି କରିହଉନି।
ହଁ ହଁ ହଁ ହଁ ଆଉ ଦି ଜାଣୁଛନ୍ତି ନା। ହଁ ଚେମଣିଆ ଦେଖିଛୁ ନା ଚେମଣିଆ ବାଦରେ ଗୋଟେ ଜାତିର ଦେଖିବାକୁ। ସେମାନେଣିଆ ଘରେ ରୁହନ୍ତି ଆଉ ବାଦଟା ଗ ରେ ରୁହନ୍ତି ସେି ପୁଣି ହଁ ହଁ ହଁ ହ ସେଟା ଓଲଟା ଟାଙ୍ଗ ଓଲଟା ହଁ ସେ ଗୋଡରେ ସେ ହଁ ହଁ ହଁ ଜମେଣିଆ ବି ସେଇଆ ସେ ଗୋଡ ଦେହରେ ଗୋଡ ଲଗେଇକି ତଳକୁ ମୁଣ୍ଡ କରିକି ଓଳନ୍ତି।
ଆଜ୍ଞା।
ହଁ ମତେ ଦେଖିବାକୁ ବହୁତ ଡର ଡର ଲାଗେ ଆମର ଏଇ ବାଉଁଶ ଫାଉଉଁଶ ଯୋଉ ପୋତା ହେଇଥାଏ ସେ ତା ଭିତରେ ପଶିଯାଆନ୍ତି ଆଉ ଜାଣିଛନ୍ତି ନା ପୁରୀରେ ପୁରୀରେ ବଡ ଦେଉଳ। ଭିତରେ ଚେମେଣିଆ ବହୁତ ସାରା ଥାଆନ୍ତି ଜାଣିଛନ୍ତି ନା ଆଉ ଧୋଳି ଯାଇଛନ୍ତି ଧଳି ଧଉଳି ଯାଇଛନ୍ତି।
ହୁଁ ନାଇଁ ଯାଇନି ଭାବୁଛି ଏବେ ଯିବୁ ବୋଲି।
ଆ ଧଉଳି ରେ ଧଉଳି ରେ ତମେ ପଶିବ ମାନେ ଆଉ ତମ ଆଖି କାନ ବୁଝି ହେଇଯିବ ଏତେର ଜୋର ଚିମେଣିଆ
ନାଇଁ ଆମେ
କାହିଁକି ନା କହିଲି କହିଲେ ଏଇ ସନ୍ଧ୍ୟା ଏଇ ସନ୍ଧ୍ୟା ବେଳେ ନା ଏଇ ସନ୍ଧ୍ୟା ବେଳେ ଟିକେଏଇ ଛ ଛାତ ଉପରେ ଏକର ସେକର ହୋଉଛି ଏ ଚେମେଣିଆ ମାନେ ଏମିତି ଉଡୁଛନ୍ତି ଏପଟ ସେପଟ ସେପଟ ହଉଛନ୍ତି।
ସବୁ ପକ୍ଷୀ ପଶୁ ପକ୍ଷୀ ମାନେ।
ହଉ ହଉ ଆଜ୍ଞା ଆଜ୍ଞା ବହୁମୂଲ୍ୟ ସମୟ ଦେଇଥିବାରୁ ଧନ୍ୟବାଦ। ତ ଅଶେଷ ଅଶେଷ ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ ନମସ୍କାର ଦୀ